ହାଲୋ।
ହଁ ଦେଇ କଣ କରୁଚୁ?
ଏଇ ବସିଛି ଆଉ ସାଉଣ୍ଡୁ କଣ କମ୍ ଆସୁଛି?
ତୁ ସାଉଣ୍ଡୁ ଟା ଦେଇଦଉନୁ।
ଏଇଠି କୋଉଠି ଦେବି ସ୍ପିକର। ହଁ ତୁ କ ମ ଆଉ? ସାଉଣ୍ଡୁ ମୋର ଅଧିକ ଅଧିକ ହଉନି ଆଉ ହଁ କ।
ପୁରୁଣା ଫୋନ୍ ଟା ବୋଲି ଏମିତି ହଉଛି।
ହୁଁ ହୁଁ ସେଇଆ ମୋର ସାଉଣ୍ଡୁ କମି ଯାଉଛି ମୋ ଫୋନ୍ ରୁ।
ହଁ।
ହୁଁ।
ହଁ।
ଆଉ ଖାଇ ସାଇ ଲୁୁଣୁ?
ହଁ ଏଇ ଖାଉଥିଲି ବା।
କଣ ଖାଇଲୁ ମ?
ହୁଁ ମ୍ ଏଇ ଦହିବରା ଟିକେ ଖାଇଲିି ଆଉ କେକ୍ ଗୋଟେ ଖାଇଦେଲି, କେକ୍ କିଣିକି ଆଣିଥିଲି କୁଆଖିଆ ରୁ ମାନେ କଣ କହିଲୁ ଉ ଭୋକ ମାନେ ଏକେ ରେ ଭୋକ ହେଲାନି ଦୁଇ ରେ ଯଦି ଖାଇବି ଯଦି ମାନେ ଦେହ ଫେହ କଣ ହେଲା କିଛି ଖାଇନଥିଲି ଲିନା ଆନ୍ତି ବାନ୍ତି ଯଦି ହେଲା ମୁଁ ଆଉ ହେଥିଲାଗି ଖାଇଲି ନି ଖାଇଲି ନି ପଳେଇ ଆଇଲି। ତ ଜଲ୍ଦି ଆସିକି ପହଞ୍ଚିଗଲି ଦେ ଅଧଘଣ୍ଟେ ପଇଁଚାଳିଶ ମିନିଟ୍ ଭିତରେ ଆଣିକି ବସ୍ ଟା ପହଞ୍ଚେଇ ଦେଲା ଏକ୍ସପ୍ରେସ ବସ୍ ଟା ଥିଲା। । ଆଣିକି ପହଞ୍ଚେଇ ଦେଲା ହଁ ଏଇ କଁ ମାମୁଁ ଘର ଆସିକି ଉଁ ଗୁଗୁଲି ସହିତ କ ଥା ହୋଉଥିଲି। ଗୁଗୁଲି ସହିତ କଥା ହେଇକି ତାପରେ ହେଇ ଖାଇଥିଲି ତାପରେ ତତେ କଲ୍ କଲି ଆଉ।
ଓହୋ ତୁ ଯାଇଚୁ ଯାଇଚୁ କଣ ପାଇଁ?
ଏଇ । ପାଇଁ ହୁଁ।
ଓହୋ ଆଜି ଆସିବୁ?
ହଁ ଆଜି ମାଆର ମୋର ପଳେଇବୁ।
ଆ ମୁଁ ବା ଏବେ ହେଇ ଖାଇକି ଉଠିଲି ସାଙ୍ଗେ ସାଙ୍ଗେ।
କଣ ଖାଇଲୁ?
ଉ ମାଛ, ପଖାଳ।
ହୁଁ ପିଇସା?
ଉଁ ପିଇସା ଅଛନ୍ତି ରୁମ୍ ରେ ବୁମ୍ ଏଇ ମୁଣ୍ଡ ଧୋଉଛନ୍ତି କଣ କଲର କରିଛନ୍ତି ମୁଣ୍ଡ ଧୋଉଛନ୍ତି।
ଇଲୋ ବାପଲୋ ପିଇସା ପିଇସା ଆଜି ଗୋଟେ ହିରୋ ଆଉ।
ଚୁଟି ପାଚି ଗଲାଣି ହିରୋ?
ବାପ ଚୁଟି ପାଚିଲେ କଣ ହେଲା କଲର କରିଦେବେ।
ହଁ ରୋଜା ପଳେଇଲାଣି?
ନା ହଁ ରୋଜା ଦେଇ କେବେଠାରୁ ଗଲାଣି। ପଳେଇଲାଣି ପୁରୀରେ ଯାଇକି ନାଟ କରୁଛି।
ଏଇନା ତା ଅଛି ତା ନଣନ୍ଦ ଘରେ?
ହୁଁ।
ଓହୋ ପୁରୀରେ ଏଇନା ବା ଉମ୍ ଇଏ ରଥଯାତ୍ରା ପାଇଁ ଚାଲିଛି। ପ୍ରବଳ ଲୋକ ବେ ସେଦିନ ହେଇଥିଲେ ଏଇ ଯୋଉ ପୂର୍ଣ୍ଣମୀ ଦିନ।
ଦେଇଲୋ ଦେ କହିବୁନି।
ଉଁ ହୁଁ ଆ ନା ମ ପୂର୍ଣ୍ଣମୀ ଦିନ ପ୍ରବଳ ଲୋକ ହେଇଥିଲେ।
ହଁ ପୂର୍ଣ୍ଣମୀ ଦିନ ଯୋଉ ଖାଲି ପୂର୍ଣ୍ଣମୀ ଦିନ ଦେଖେ ଯୋଉ ରଥଯାତ୍ରାରେ କି ଭିଡ଼।
ହଁ ହଁ ସେଇତ ନା ୟେତେ ଭିଡ଼ରେ ଏଇ ଯୋଉ ଯୋଉ ବୁଢ଼ା ବୁଢ଼ୀ ମାନେ ଯିବା କଥା ନୁହଁ।
ହଁ ଲୁ ଦେଖିଛୁ ନା ଗୋଟେ ଉଁ ଯୋଉ ଗୋଟେ ବୁଢ଼ୀ ଲୋକର କଣ ହେଇଛି ହଁ ପା।
ୟେତେ ଭିଡ଼ରେ କଁ ସେମାନେ ଯିବା କଥା?
ହଁ।
ତାପରେ ଗରମ୍
ତାପରେ ଦେଖେ ଆଉ ଗୋଟେ ବି କଥା ମାନେ ଜଗାକୁ ଦେଖିବାକୁ ସମସ୍ତଙ୍କର ଇଛା।
ଇଛା ହେଲେ ବି ତମେ ଅଲଗା ଟାଇମରେ ଯିବ ନା ଏଇ ୟେସ୍
ଦେଇଲୋ ଅଲଗା ଟାଇମରେ ଅଲଗା ଟାଇମ ରେ ଗଲେ ବି ସେଇ ପ୍ରୋବ୍ଲେମ ହଉ
ପ୍ରୋବ୍ଲେମ ହଁ ହଁ ହଁ ଏକା ହିଁ ଏକା।
ଭଲ ସେେ ଦର୍ଶନ କରିପାରୁଛନ୍ତି ଯୋଉ ତ୍ ମାନେ ଯୋଉ ଗହଳି ଯୋଉ ଚପା ଚପି ଭାଇ ଲୋ।
ମୁଁ ସବୁବେଳେ କାଳିଆକୁ ଡାକୁୁଚି ତୁ ମତେ ଏମିତିଆ ଟାଇମରେ ନବୁ ଯେମିତି ମୁଁ ଆ ଆଖି ଭରିକି ଦେଖିମି, ତୋତେ ପୁରା ଆଖି ପୁରେଇକି ଦେଖିମି।
ମନେ କହୁଛି ବା ଦେଇ ବୋବାଲ ଟାଇମି, କଉଛି ବା ବୋବାଲ ଟାଇମି, ମୋ ଜୀବ ବନରେ ମୁଁ ଏମିତି ଦର୍ଶନ କେବେ କରିନି, ଯେବେ ମୁଁ ମାନେ ଅଧରପଣାରେ ଯେମିତିଆ ଦର୍ଶନ ତୁ କରିପାରିବୁ।
ହଁ।
ପୁରା ମାନେ ଧରକ ଆମ ଟଗର ଗଛରେ କିଛି
ହଁ ହଁ।
ଆମ ଟଗର ଗଛ ଧରକ ରଥ ଥୁଆ ହେଇଛି, ମୁଁ ଆମ ଘର ଚଉଁରା ପାଖରେ ଠିଆ ହେଇଛି। ମାନେ ଏମତି ଦର୍ଶନ ମାନେ ପୁରା ପୁଆ ତିନି ଠାକୁର ପୁରା ମାନେ ଆଖି ଆଗରେ। ମାନେ ଆଖି ପୁରା ଛଳ ଛଳ ହେଇଗଲା। କହୁଛି ଆ ଛଳଛଳ ହେଇଗଲା, ମୁଁ କହିଲି କୋଉ ଜନ୍ମରେ କି ପୂଣ୍ୟ କରିଥିଲି ଏମିତିଆ ଦର୍ଶନ ପାଇଲି।
ସେଇବା। ସେଇ ଟାଇମରେ ଯାଇଁକି ଦେଖିହବ, ନହେଲେ ଠାକୁର ମନ୍ଦିର ଭିତରେ ଥିଲାବେଳେ ଦେଖିହବନି ଏତେ।
ଠାକୁର ମନ୍ଦିର ଭିତରେ ଥିଲା ବେଳେ ଟୋଟାଲି ଦର୍ଶନ କରିପାରିବୁନୁ। ଯଦି ବି ଦେଖିବୁ ତୁ ଗୋଟିଏ ଠାକୁରଙ୍କୁୁ ହିଁ ଦେଖିପାରିବୁ। ତିନି, ତିନି, ତିନି ପଟୁ ବହୁତ କଷ୍ଟ।
ଏ ଲୋକ କଣ କମ ଲୋକ ହଉଛନ୍ତି ଯେହେତୁ ଙ୍କୁ ଦେଖିବୁ ପ୍ରତିଦିନ ଲୋକ ଭିଡ, ପ୍ରତିଦିନ ଲୋକ। ଉଁ?
ରାତି ଯାଆ, ସକାଳ ଯାଆ, ଭୋର ଯାଆ, ଖରାବେଳୁ ଯାଆ, ଲୋକ ସେମତି ପଛେ ବ୍ୟାରିକେଡରୁ ସେମତି ଲାଇନରେ ଠିଆ ହେଇଥିବେ।
ଠିଆ ହେଇଥିବେ। ଆଉ ଯୋଉ ଗରମ ଯେତେ ଜୋରେ ହଉଛି ନା ସନଷ୍ଟ୍ରୋକ୍ ବାହାରିଯିବ।
ଗ୍ଲୋବାଲ କହିଥିଲେ କି ଗମେଣ୍ଟ ବା ପାଣି ବାଣ୍ଟୁଚି।
ହଁ ହଁ, ତ ସେଇ ଟାଇମରେ ହୁଁ ହୁଁ।
ଏଗୁଡା ରଥଯାତ୍ରା ଟାଇମ୍ ନା ଆହୁରି ଯୋଉ ଭିଡ ହବଲୋ, ପୁଣି ଅନେଇ ଠାକୁର ଅଣ ଶର ଘରେ ଅଛନ୍ତି, ଏ ମା ଯୋଉ ଗରମ, ଯୋଉ ଦେହ ଖରାପେ ଠାକୁରଙ୍କର ଦେହ ଖରାପ ହେଇଛି ମାନେ, ସମସ୍ତଙ୍କର ବି ହବ।
ହଁ ଏଠି ପ୍ରବଳ ଗରମ ବା ହେଲା, ଖାଇ ବସିଥିଲୁ ଫ୍ୟାନ୍ ବନ୍ଦ କରିଦେଇଥିନୁ, ମୁଁ କହିନି ମୁଁ ଫ୍ୟାନ ନ ନଗେଇଲେ ଆଉ ଖାଇପାରିବିନି। ଆସି ଫେରେ ଫ୍ୟାନ ନଗେଇନି ଖାଇବି।
କଣ ଖାଇବା କଣ ଖାଇବୁ ଲୋ?
ମାଛ। ମାଛକୁ, ପିଆଜ ଆଉ ଟମାଟ ଟର ଦେଇ କରିକି ଖାଇବ, ଓହୋ ବଢ଼ିଆ ଟେଷ୍ଟ ଲାଗିବ।
ଯୋଉ ଫ୍ରାଏ ଟାଇପର?
ହଁ ହଁ, ଖାଲି ପିଆଜ, ଟମାଟୋ। ଆଉ ଟିକେ କଞ୍ଚା ଲଙ୍କା, ଟିକେ ଲଙ୍କାଗୁଣ୍ଡ ଏତିକି ପକେଇ କରିବ ଦେଖିବ ଭଲ ଲାଗିବ।
ପିଇସା କେତେବଳେ ଯିବେ ଡ୍ୟୁଟି?
ନାଇଟି ଅଛି ରାତି ରାତି। ରାତି ଡ୍ୟୁଟି ଦିନଯାକର ଏଇନା।
ହୁଁ, ହୁଁ, ହୁଁ। ଆଉ ଯୋଉ ପୁଅ ପାଖକୁ କଲ କରୁଥିଲୁ ନା?
ହଁ ଏବେ କରିଥିଲା, କହିଲା କଣ ପମ୍ପ ଦବ ସାଇକେଲରେ ଆଉ ଖାଇକି ଯାଉନେଇ ଦେଖୁନୁ ନା, ହେଣୁ ଆସିଲା ବେଳକୁ ତରତରରେ ଖାଲି କହୁଥିଲା ଗାଧୋଇବିନେଇ, ଚାରଟା ବେଳେ ଆସିକି ଗାଧୋଇବି।
ହଁ ବା, ସେଇଆ କରୁଛି ବା।
ହଁ ହବ, ବୋଉର ଆଉ ନାଙ୍ଗି ବୋଉର
ଡାଙ୍ଗି ବୋଉର?
କାଉଁ କାଉଁ ହେଲେ ଯେନ୍ତି କହିଲା ଗାଧେଇଲା। ଗାଧେଇକି ଆସି ଆସିକି ଏ ଖାଇବା ପାଇଁ ଦେଲା ବେଳକୁ କହିଲା, ଡାଙ୍ଗି ବୋଉ କହିଲା ସବୁ ଯାକ ଖାଇବୁ ତାପରେ ଯିବୁ। ସବୁ ଯାକ ଖାଇସାରିକି କହୁଛି ମାଇଁ ମୁଁ ସବୁ ଖାଇ ଦେଇଛି ଆଜି ଆଉ କେଁ କେଁ ହବନି। ହଁ, ହଁ। ସେଇଆ।
ନା ସେଇଆ କାଲି ଚାଉମିନ କରିଥିଲି।
ହୁଁ ହୁଁ।
ଆ ବୋଉ କୁ ଭଲ ଲାଗିଲା ନା ମୁଁ ବି ଜାଣିପାରୁନି।
ସେଇ ବା କାଳେ ସକାଳେ ଚାଉମିନଥିଲା ଖାଇଦେଇକି ଯାଇଛି ଯାଇଥିଲା ଟିଉସନ
ହଁ ଚାଉମିନ ଥିଲା ଖାଇଦେଇ ଯାଇଛି କାଲି ବା ମୁଁ ବା ଚାଉମିନ ଖାଇକି ମୁଁ ଆଉ ରେ କିଛି ଖାଇନି ପୁଣି ଆଉ ଟିକେ ଚାଉମିନ ଥିଲା ମନ ଟକଟକ ହେଲା ଖାଇ ଦେଲି। ଖାଇଦେଲି ଆଉ। ସେ ଆଉ ଏଗୁଡା। ମାଛ ଫାଛ ମାମୁଁ ଘରେ ଆଣିଛୁ ଭଜା ଭଜି ହେଇନି ମୁଁ ମୋର ପଳେଇବି ଲେଟ୍ ହବ। ମୋର ଦହିବରା ମାଆ ନେଇ ଆସିଲେ। ମୋର ଦଶଟା ଦଶଟାରେ ଯିବି ଟିକେ ଲେଟ କରିକି ଗଲେ ଚଳିବ ଏତେ ଜଲଦି ଯାଇକି କଣ କରିବି।
ହୁଁ।
ଆସିକି କିନ୍ତୁ ପପେସେଣ୍ଟ ମାନେ ବସିଥିବେ ହେଇଠୁ। ପେସେଣ୍ଟ ମାନେ ଆସିକି ବସିସରିଥିବେ କୁଆଡୁ କୁଆଡୁ ଆଉଛନ୍ତିଲ ଦେଇ।
ଆ ସିଏ ଦୂରର ଲୋକ ସିଏ ପଳେଇ ଆସିବେ ସେଇଟା ଦୂର ଲୋକ ଗୁଡ଼ାକ ଶୀଘ୍ର ତ ପାଖରେ ବସି ପଡ଼ିଲେ ହଁ ବା। ହୁଁ, ହୁଁ, ହୁଁ।
ମୁଁ ମୁଁ ଯେତେବେଳେ ଯିବି ଯାହାବି ହେଲେ ଲେଟ୍ କରିକି ଯିବି ସେ ଡ଼ାକିଥିବେ ଦଶଟାରେ ମୁଁ ଯିବି ଦଶଟା କୋଡ଼ିଏ।
କେତେ ସମୟ ଲାଗିବ ସେଠୁ ଯିବା ପାଇଁ ପହଞ୍ଚିବାକୁ
ହଁ ଅଳ୍ପ ସମୟ ଲାଗିବ ସାଙ୍ଗେ ସାଙ୍ଗେ ଅଟୋ ମିଳିବ ପଳେଇବି ଯିଏ ପିଲା ବେଳୁ ସେ ମାନେ ସେ କେତେଟା ମାନେ ତାଙ୍କର କାମ ସରିଯାଇଛି। ଆମେ ଆସିଲା ବେଳକୁ ପରେ ମୁଁ ତ ବେଳେ ବେଳେ ଏମିତି ବି ହେଇଛି ଛଅଟା ହେଇଯାଇଛି।
ହୁଁ।
ହସ୍ପିଟାଲରୁ ଆସିବି କେହି ସେ ହସ୍ପିଟାଲରେ ନଥିବେ
ହୁଁ ହୁଁ
ଅଟୋ ମିଳିବ ସବୁବେଳେ ଅଟୋ ମିଳିବ ହନ୍ଦୁ ମାନଙ୍କରୁ ସେ ଡିପାର୍ଟମେଣ୍ଟ ରେ କେହି ନଥିବେ ସେ ଉପର ଫ୍ଲୋର ରେ କେହି ନଥିବେ। କେବଳ ସେଇ ଡକ୍ର ଦି ଦି ଚାରିଟା ଥିବେ ମୁଁ ଏକାଟେ ଯିବି ସାଙ୍ଗ ହେଇକି ଆସିବି। ତଣିକି ମତେ ଏ ପାଖରେ ଛାଡିଦିବେ ପଳେଇଆ ପାଇଁ। ଭଲ ଡକ୍ଟର ଗୋଡା ପ ଭାଟା ବାଜିରେ ଦେକହିବାକୁ।
କଣ?
ବାପାଙ୍କର ଦାମ୍ପତ୍ୟ କଣ ସବୁ ପଡିଯାଉଛି।
ହଁ ହଁ ହଁ।
ବାପା ବି ଯିବେ ଦେଖିବାକୁ ଦେଖେଇଛନ୍ତି ତାଙ୍କୁ ଡକ୍ଟର କହିଛି। ଆଠ ତାରିଖରେ ଆସିବା ପାଇଁ ବାପା ଯିବେ ଆଠ ତାରିଖରେ। ଦେଖେଇବେ ଆଉ।
ହ ଦାାନ ତ ଲଗେଇବ ନା ଆଉ।
କଣ ସେଇଟା ମୁଁ ଜାଣିଲି କଣ କରିବି କିନ୍ତୁୋ ଡକ୍ଟର କହଛନ୍ତି ତମେ ଆସ। ଦେଖିକି ତାପରେ କଣ କରିବି ଆଉ।
ଓୋ ଆଉ ତୁ ଗାଧେଇକି ଯାଇଥିଲୁ ନା ଘରକୁ ନା ସେଠି ଗାଧେଇଲୁ।
ନା ଗାଧୋଇିକି ଯାଇଛିଉ ସାଇଘଣ ତ ଯଏ ଆସିଲୋନି ବୋଲି ମୁଁ ଗାଧୋଇିୋଧିକି ଆସିବି। ଯଦି ସାଇଗଣଙ୍କ ଆସିଥାନ୍ତା ତାହେଲେ ମୁଁ ଗାଧେଇଇ ନଥାନ୍ତି।
ଓହୋ ଡାଇରେକ୍ଟ ନଠୁ ଆବରୁ କଟକ। ହୁଁ।
ଏଇଆ ଆଉ ଆଉ ଖରାବେଳକୁ କଣ ରୋ ରୋଇ କରିବୁ ନା ରୋଷେଇ କରିବୁନି?
ହଁ ସେଇ ମାଛ ଅଛି ଖରାବେଳକୁ ଟିକେ ସୋରିଷ ମସଲା ଦେଇକି ତରକାରୀ କରିବା ଆଉ।
ହୁଁ ଆଲେ ଦେଇ ତୁ ଖାଇବା ଭିଡିଓ ଗୁରା ବନଉନୁ ତୁ କଣ କଣ ବନଉ ଚୁ କେମିତି ବନଉଛୁ।
ତ ଇଚ୍ଛା ହଉନି ଆଉ କରିବା ପାଇଁ ମୁଁ ବନ୍ଦ କରିଦେମି ଭାବୁଛି ହେଲା। ଜମା ମାନେ ଭିଉ ଦଶ କୋଡିଏ ଯାଉଛି ତିରିଶ ଚାଳିଶ ବି ଯାଉନି।
ଇଲୋ ମାଲୋ ବନିତା ମାର କି ଫଲର୍ଷ ବେ।
ହଁ ବା ସେ ତାର ହଉ।
ତାର ଦିମାନ ତାର ଗୋଟେ ଦିନରେ ପାଞ୍ଚ ହଜାର ହେଇସାରିଲେଣି।
ହେଇରାକ ପା ଆସିବ ସିଏ ତୁ ପ୍ରଫେସନାଲି ମୋ ଡ୍ୟାସ ବୋର୍ଡ ଖୋଲିବୁ ମାନେ ସିଏ ଗୋଟିଏ ଦିନରେ ମୋର ବା ଦି ହଜାରରୁ ଗୋଟିଏ ଦିନରେ ହେଇଛି ସାତ ହଜାର ହେଇଥିଲା ହେଲା।
ହଁ।
ଆ ସିଏ ଆପେ ଫେସବୁକ୍ ଦବତତେ। ସେତିକ ଫଲର୍ସ ଆଉ ତାପରେ ଫଲର୍ସ ବଢିବା କଷ୍ଟ।
ତାପରେ ତାର କିନ୍ତୁ ଭାରି କଲ୍ ଫଲ୍ ଆଉଛି।
ଆ ସେଗୁଡ଼ାକପା ଆସିବ ସେ ଦାସ ବୋଡ ଖୋଲିବୁ ମାନେ ସେ ହଁ କଲ ଆସିବ କିନ୍ତୁ ତୁ ଉଠେଇବୁନୁ।
ହ
ହେଲା ସେ ମେସେଞ୍ଜରରେ ପ୍ରବଳ କଲ୍ ଆସିବ ଏଇନା ତାକୁ ଉଠେଇବୁନୁ। ଆଉ କେତେ କଣ କରିବାକୁ ଅଛି। ଅଛି ସେ ମେସେଞ୍ଜର ବନ୍ଦ କରିବା କୁ ଆଉ ସେ ସେଡା କଣ ସିଆାରିବ। ହେଲା।
ସେଇଟା ସିଏ ମତେ ଆଣିକି ଦେଖଉଛି ମୁଁ ବି ବି ଫେସବୁକ୍ ବିଷୟରେ ବେଶୀ କିଛି ଆଣିନି ମୁଁ ବି ତାକୁ କି କିଛି କରିପାରୁନି ମୁଁ ଖାଲି ତ ବ୍ଲକ୍ ମାରିବାରେ ବେସ୍ତ ମୁଁ ଖାଲି ଯିଏ କଲ୍ କରିଥା ମୁଁ ଖାଲି ବ୍ଲକ ମାରୁଥାଏ।
ତାଲାକ ସେପଟୁ
ଖାଲି ବ୍ଲଗ ମାରୁଥୁନି। ମୁଁ ଜାଣୀନେଇ ତା ଡ୍ୟାସପୋଟ ଖୋଲିଲାକି କଣ ଡ୍ୟାସ୍ ବୋର୍ଡ କୋଉ
ସେ ପା ସେଇଟା ପ ପ୍ରାଇଭେଟ ଥିବ।
ତୁ ତାର ତୁ ନା ତୁ ତାର ଖୋଲେଇ ଦେଇଥିଲୁ। ଖୋଲେ ଦେଇଥିଲୁ ତାର ଖାଲି ମେଞ୍ଚେ ଫୋଲୋର୍ଷ ମାନେ ପେଣ୍ଡିଙ୍ଗ ହେଇକି ପଡ଼ିଥିଲେ ମୁଁ ଖାଲି କନଫ୍ରମ୍ ଗୁଡ଼ା ମାରିଦେଇଛି। କନଫର୍ମ ମାରିଦଲା ପରେ ତାପରେ
ନାବେ ସେ ପ୍ରକାଶ ଖୋଲିଛି ତାର ହେଲା। ଏଇ ଯୋଉ ଆମର ପ୍ରାଇଭେଟ ଅଛି ନା ଫେସବୁକ୍ ତାକୁ ପବ୍ଲିକ କଲେ କରିବା। ପାଇଁ ଦାସ ବୋଡ ଖୋଲିବା ପାଇଁ ତାଙ୍କୁ ପ୍ରକାଶ ଖୋଲି ଦେଇଛି। ନହେଲେ ଏତେ ଫଲର୍ସ କେମିତି ହେଇଥାନ୍ତା। ଦବ। ଫଲୋର୍ସ ଦବ ଫେସବୁକ୍ ପା। ତାପରେ ତ ଏମିତି ପାଣି
ସେ ଗୁ ହେଇ ସିଏ କହୁଛି ମୁ ଖନ୍ଦେ ଭାଇ କହୁଛି ମୋର ପଇସା ଆସିବ।
ସିଏ ଏଇଟା ଜମା ହବନି ଏଇ ଲକ୍ଷ ଲକ୍ଷ ଭିଉ ଯାହାର ଯାଉଛି ସିଏ ବି ପଇସା ପାଉନାହାନ୍ତି।
ହେଲେ ତୋଫାନ ଭାଈଙ୍କର କଣ ପଇସା ରଖିଥିଲୁ?
ହଁ ତାର ବି ଅଛି ସିଏ ପାଉଚି ପାଉଛି କଣ ପଚିଶ ଡଲାର ହେଲେ ଯାଇକି ତୋ ଏକଉଣ୍ଟକୁ ଆସିବ ବହି ଉପୁରକୁ। ହେଲା।
ଆଚ୍ଛା।
ତାର ହେଇନି ପଚାଶ ବି ପଚିଶ ବି ହେଇନିଁ ତୋଫାନର। ଆଉ ସମସ୍ତଙ୍କର ମନିଟାଇଯ ବି ହେଇଯାଇଛି।
ତୁ ଦେଇ ତୁ ୟୁଟ୍ୟୁବ ଖୋଲ ତୁ ଯାହାକ ୟୁଟୁବ ଖୋଲ ୟୁଟୁବରେ ଭଲ ରିଚ ଯିବ। ତୁ ଖାଲି ମାନେ ମାନ ସର୍ଟ ତୁ ଖାଲି ସର୍ଟ ଭିଡିଓ ପକେଇବୁ।
ହେଲା ମୁଁ ଯାଇଥିଲି ଯୋଉ ତମେ ସବୁ କରିଦବା କଥା।